ହ୍ୟାଲୋ।
ହାଲୋ କଣ କରୁଛନ୍ତି?
ଏଠି ବସିଛି ଆଉ ବର୍ଷାତ ହୋଉଛି ବସିଛି ଆଉ। ଆପଣ କଣ କରୁଛନ୍ତି? ହାଲୋ। ହ୍ୟାଲୋ ନେଟୱାର୍କ ପ୍ରୋବଲେମ୍ ଆସୁଛି।
କଣ କରୁଛନ୍ତି ଆପଣ?
ବସିଛି। ଆପଣ?
ହୁଁ ବର୍ଷା ହୋଉଛି ତ ବସିଛୁ ଆଉ।
ହଁ ବର୍ଷା ତ ହୋଉଛି ଆଉ।
ହୁଁ ତମ ଆଡେ ବି ହୋଉଛି?
ହଁ। ଜୋରରେ ପୁରା ହୋଉଥିଲା ଏଇନା ଟିକେ ଟିକେ ହୋଉଛି। ତ ସେମିତି ହୋଉଛି। ଆଉ ଆଉ କଣ ଖାଇଥିଲ?
ହଁ ଏଇନା ଆ ମମି ପରଟା କରିଥିଲେ ପରଟା ତରକାରୀ ଖାଇଥିଲୁ। ପରଟା ତରକାରି ଖାଇଥିଲୁ ଆଉ। ତମେ?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ଶୁବା ଯାଉନି।
ହ୍ୟାଲୋ। ହ୍ୟାଲୋ।
ହ
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ମାଲୋ।
ହ୍ୟାଲୋ।
ହୁ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁଭୁଚି? ହ୍ୟାଲୋ। ହ୍ୟାଲୋ।
ଗରାଟା ଫଙ୍କା ଅଛି। ବଲଟା ଫଙ୍କା ଅଛି। ଫାଙ୍କା ଅଛି। ନାହିଁ।
ହ୍ୟାଲୋ।
। । କୁଆଡେ ଯାଉଛୁ? ନାଇ ଯାନା।
ହ୍ୟାଲୋ।
ଓଦା ହୋନା।
କଣ କରୁଛନ୍ତି କି ଆପଣ?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
ହ୍ୟାଲୋ।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
ହ୍ୟାଲୋ।